ହାଲୋ ହାଲୋ।
ହ୍ୟାଲୋ ହଁ କ
ଭଏସ କଟୁଛି ସାର୍ ଆପଣଙ୍କର।
ହଉ ଟିଏ ନେଟୱର୍କ ପ୍ରୋବ୍ଲେମ ରହୁଛି ଆଉ।
ଏଠି ଏଇ ନେଟୱାର୍କ ପାଉ ସେ ଜାଗାକୁ ଯାଉନାହାନ୍ତି।
ସେଇଠି ହିଁ ତ ଅଛି। ଏଇଟି ଟିକେ ନେଟୱାର୍କ ପ୍ରୋବ୍ଲେମ ଟିଏ ରହୁଛି ଆଉ।
ହଁ ନାଇଁ ନାଇଁ ନାଇଁ ହଁ ଏବେ ଠିକ ହେଲା ମୋର ବି ଟିକେ କେ ନେଟୱାର୍କ ପ୍ରୋବ୍ଲେମ ରହୁଛି। ପୁରା କଣ କରିବା ଏଇ ଯୋଉ ପା ପାଗ ନୁହଁ କି ସେଥିପାଇଁଁ ଟିକେ ନେଟୱାର୍କ ର ଅସୁବିଧା ରହୁଛି ଆଉ
ହଁ ନା ଏବେ ଦିନ ଦି ଦିନ ଟିକେ ନେଟାର୍ ପ୍ରୋବ୍ଲେମ ରହୁଛି।
ହଁ ହଁ ହଁ ହଁ। ଆଉ ଭଲ ଅଛନ୍ତି।
ହଁ ହଁ ଭଲ ଅଛି ଭଲ ଅଛି।
ହୁଁ ଆଉ କଣ ଖିଆ ପିଆ କଣ କଲେଣି ନା କଣ?
ନା ଆଜି ତ ନା କିଛି ଖାଇବା ପାଇବା ହେଇନି ଏବେ ରୋଷେଇ ହବ ତମର ତମର ଜଳଖିଆ କିଛି ଖାଇନାହାନ୍ତି। ଟିକେ ଶୋ ଶୋଇକି ଉଠି ବା ଟିକେ ଲେଟ ହେଇଗଲା। ଖାଇବେନା ଏବେ ଡାଇରେକ୍ଟ ରୋ ଯିବ ଆଉ
ହଁ ନା ଏବେ ତ ମୁଁ ଆରମ୍ଭ କରିନି କରିବି ଆଉ
ଆଚ୍ଛା ତମର ସ୍ପେଶିଆଲ ଖାଦ୍ୟ ଟା କଣ ରହୁଛି ଆପ
ନାଇଁ ମୋର ସ୍ପେସିଆଲ ଖାଦ୍ୟ ମୋର କି କିଛି ନାହିଁ ଯାହାବି ମତେ ଟିକେ ଭଲ ଲାଗେ ଯାହାବି
ସବୁଠୁ ମନପସନ୍ଦର ସବୁଠୁ ସମସ୍ତଙ୍କର ମନପସନ୍ଦର ଗୋଟିଏ ନେଖା ଖାଦ୍ୟ ଥାଏ। ତାହେଲେ ତମର ମନପସନ୍ଦ ଦର୍ଶନ କୋଉଟା?
ମୋର ମନ ପସନ୍ଦର ଖାଦ୍ୟ ସେମିତି ତ କିଛି ନାହିଁ କିନ୍ତୁ ପନିରରେ ତିଆରି ହେଇଥିବା ଖାଦ୍ୟ ମତେ ଟିକେ ଭଲଲାଗେ ଆଉ। ଆଉ ମୁଁ ନିଜେ ବନେଇଥିବା କଣ କହିଲେ ନାଇଁ ନାଇଁ ନାଇଁ ନା ମୁଁ ଆମିଷ ଖାଏନି। ତ ସାଧା ଯେହେତୁ ନ ଛତୁ ଟା ଚଳିବ କିନ୍ତୁ ମତେ ଟିକେ ପନିରରେ ତିଆରି ହେଇଥିବା ପ୍ରସ୍ତୁତ ବ୍ୟଞ୍ଜନ ଟିକେ! ! ଭଲ ଲାଗେ ଅଧିକ ଆଉ ସବୁ ବେଶୀ ଭଲଲାଗେ ମତେ ନିଜେ ବନେଇକି ଖାଇବାକୁ ମତେ ପନିର ର କୋପତା ଟା ଭଲ ଲାଗେ
କୋଉଟା କୋଉଟା
ପନୀର୍ କୋପତା
କେମିତି କଣ ବନାନ୍ତି କେମିତି କଣ ବନାନ୍ତି ସେଇଟା ମୁଁତ ଜାଣିନି ମୁଁ ନୂଆ ସୁଣିଲା ଭଳି ଲାଗୁଛି
ପନିରରେ କଣ କରେ କି, ମତେ ପନିର ଟିକେ ବାହାରୁ କିଣି ଆଣିବାକୁ ଭଲ ଲାଗେନି ତ ମୁଁ ନି- ଯେ ସେ କ୍ଷୀରକୁ କଟେଇକି ହିଁ ନିଜେ ବନାଏ। ପନିର ବନାଏ ହଁ କ୍ଷୀର କୁ ହଁ କ୍ଷୀରକୁ କଣ କରେ - ହେଁ ଟିକେ ଗରମ କରିଦେବେ! ଗରମ ମାନେ ଟିକେ ଫୁ- ଫୁଟୁଥିବ ଗୁ - ଏବେ ଟାଇମ ରେ କଣ କଣିବେ କି? କିଛି ଲେମ୍ବୁ ରସ କିମ୍ବା ଏ ଯୋଉ ଭିନେଗର ଆମର ଖଟ୍ ଟା
ଖଟା ଅଂଶ ଟା
ହଁ ଖଟା ଟା ପକେଇଦେଲେ କଣ ହୁଏ କ୍ଷୀର ଟା ଛିଡିଯାଏ, କ୍ଷୀର ଛିଡି ଗଲା ପରେ ତାକୁ ଗୋଟେ ଜାଲିରେ ଛାଣିଦେବେ ଛାଣିଦେଲା ପରେ ଛେନାଟା ବାହାରିଯିବ ଆଉ ଫ୍ରେଶ ପନିର ବାହାରିଯିବ ଆଉ ସେ। ସେଥିରେ ପନିର ପୁକ୍ତା ବନେଇବା ପାଇଁ ଆପଣ କଣ ନେବେ ଆଁ କାହାର କେମିତି ପସନ୍ଦ କିଏ କୋଉ କୋଉ ଭେଜିଟେବୁଲସ ପକେଇକି କରେ କଣ କରେ ମୁଁ ସେଥିରେ ଟିକେ ସିଝା ଆଳୁ ଦିଏ ସିଝା ଆଳୁ ଚକଟା ଆଉ ଟିକେ ଗୋଲମରିଚ ପାଉଡର ଦିଏ ଟିକେ। ଟିକେ ଲୁଣ ଟିକେ ହଳଦୀ ଆଉ କଞ୍ଚା ଲଙ୍କା ଆଉ ପିଆଜ ଯିଏ ଖାଉଥିବ ସେ ପିଆଜ ବି ପକେଇ ପାରିବେ ଏମିତି କରିକି ଆଁ ତାର ଭିନ୍ନ ଭିନ୍ନ ପ୍ରକାର ସବୁ ସେପ ଦେଇପାରିବେ। କିଏ କରୁଛି ଗୋଲ କିଏ କାହାର ଚାରି କଣିଆ ଏମିତି ବି ବନେଇ ପାରିବେ ଯେମିତି ଡିଜାଇନ ଆଉ ତାକୁ କଣ କରିବେ କଢେଇଦେଇକି କଢେଇରେ ଟିକେ ତେଲ ଦେଇକି ଏପଟ ସେପଟ କ-
ଓଲଟେଇବେ ହ୍ୟାଲୋ। ହେଲୋ ହ୍ୟାଲୋ ହେଲୋ ହେଲୋ।